ଦର୍ଶନ କରିଥିଲେ
ବସିଛି
ଓହୋ
ଆଉ ଆପଣଙ୍କ ଆଡେ କେମତି ପାଣିପାଗ ଏଇନୁ ଅଛି ଏମି ତ ମୌସୁମୀ ଯେତିକି ଅଛି କେମିତି କଣ ଅଛି
ହଁ
ହଁ ପୁରା ପୁରା ହଁ ଆମ ଆଡେ ତ ବର୍ଷା ହଉଛି ତିନି ଦିନ ହେଲା ଆଛା ପର ଦିନ ରାତିରୁ ହଉଛି କାଲି ଦିନମାନ ଆଜି ବି ଦିନମାନ ହଉଛି ଓହୋ ଆଛା ଆଉ କଣ ଖାଇଥିଲେ ଆଜି କଣ ଖାଇଥିଲେ ଆଜି? ଭାତ ଡାଲି ପନିର ଖାଇଛି ଓହୋ ଆଛା ଆପଣଙ୍କ ପରିବାରରେ କିଏ କିଏ ରୁହନ୍ତି? ପୁଅ ଝିଅ ହଜବେଣ୍ଡ ମୁଁ ଆମ ଚାରିଜଣ ଓ ହ ଆଉ କଣ କୁହନ୍ତୁ ଆପଣ କଣ କରୁଥିଲେ? ମୁ ଏଇତ କଲେଜ ଯାଇ ଥିଲି ଯେ କଲେଜରୁୁ ଆସିକି ଖାଇ ପିଇକି ରେଷ୍ଟ ନେଇକି ଟିକେ ବସିଛି ଆଉ
କଣ ଖାଇଲେ?
ମୁଁ ଆଜି ଭାତ ଗରମ ଭାତ ଖାଇଥିଲି ଡାଲି ହେଇଥିଲା ଖଡା ରାତି ଥିଲା ଆଉ ଆମ୍ବ ଖଟା ହେଇଥିଲା
ହଁ ହଁ ହୁଁ ଆଉ ରାତିରେ କଣ ଖାଇବ? ରାତିରେ ରୋଟି ହବ ଦିନରେ ତରକାରୀ ଟିକେ ରଖିଦିଏ ରୁଟି କରିବି ଆଉ ଭଜାଭଜି ଗୋଟେ କଣ କରିଦେବି ଓହୋ ଆଛା
ଆଉ କଣ କୁହନ୍ତୁ ପାଠ କଣ ପଢୁଛ? ମୁଁ ତ ପ୍ଲସଥ୍ରୀ ସେକେ ମୋ ହେଲା ମୋର ଇତିହାସ ବିଭାଗରେ ମୁଁ ପଢେ ଆଗକୁ ସେମିଷ୍ଟାର ଯଦି ଅଛି ପଢାପଢି ଉପରେ ବି ଟିକେ ମାନେ ଅଧିକା ଇଏ ରହୁଛି ଆମର ଆଉ ଟ୍ୟୁସନ ନଉଛନ୍ତି କି ନିଜେ ଘରେ ନାଇଁ ମୁଁ ନିଜେ ଘରେ
ଆଚ୍ଛା
ଆଉ ଆପଣଙ୍କ ଘରେ ମାନେ ପିଲା ଛୁଆ ତ ଥିବେ ସେମାନେ କଣ ପଢାପଢି କରୁଛନ୍ତି? ପିଲାମାନେ ସେଟେଲ୍‌ ହେଇଗଲେଣି ଓହୋ ଆଚ୍ଛା ଆଉ ପର୍ବପର୍ବାଣୀ ବିଷୟରେ ଟିକେ କୁହନ୍ତୁ କେମିତି କୋଉଟା ତମକୁ କୋଉଟା ଭଲ ଲାଗେ କୋଉ ପର୍ବ ଭାଦ୍ରବ ମାସ ସାରା ଆସିଲା ମାନେ ପର୍ବ ଅଁ ହଁ ଆଛା ଆଉ ଭାଦ୍ରବ ମାସ ଆସୁଛି ସେ ଏବେ ରଥଯାତ୍ରା ହବ ହୁଁ ଆଉ ରଥଯାତ୍ରା କିଓ ବାହୁଡା ହବ ଏବେ ତ ସ୍ନାନ ପୂର୍ଣ୍ଣିମା ଯାଇଛି କେମିତି କଣ ହବ? ହୁଁ ଗଣେଶ ପୂଜା ସରସ୍ବତୀ ପୂଜା ବିଶ୍ୱକର୍ମା ପୂଜା ସବୁ ଓଁ ଏ ଯୋଉ ସ୍ନାନ ପୂର୍ଣ୍ଣିମା ଯାଇଛି ସ୍ନାନ ପୁର୍ଣିମା ଉପରେ କିଛି କହିପାରିବ? କଣ କହିଲ? ସ୍ନାନ ପୂର୍ଣ୍ଣିମା ଉପରେ କିଛି କହିପାରିବ? ହଁ ହଁ ଏ କହିବ ଦେଖି ମୁଁ ଟିକେ ଶୁଣେ
ଠାକୁର ଙ୍କ ଏ ଯଉ ମାନେ ସିଏ ହଉଚି ଠାକୁରଙ୍କ ଦୈବ ଲୀଳା ମାନେ ସିଏ କଣ କହିଲେ ମାନବୀୟ ଲୀଳା କରନ୍ତି। ଯେମିତି ଆମକୁ ଗରମ ହୁଏ ଠାକୁରଙ୍କୁ ସେମିତି ଗରମ ହୁଏ ଠାକୁର ସେଠୁ କଁ କଣ କରନ୍ତି ନା ଏଇ ଯୋଉ ଚନ୍ଦନ ପୋଖରୀରେ ଯାଇକି ନରେନ୍ଦ୍ର ପୋଖରୀରେ ସେ ଚନ୍ଦନ ପୂର୍ଣ୍ଣିମାରେ ସେ ସୁମ୍ ଚନ୍ଦନ ନ ଲାଗି ହୁଏକି ଉଁ ସେ ଜଳକ୍ରୀଡା କରନ୍ତି ନୌକା ବିହାର ଯେମିତି ଆମର ସବୁ ଆମେ ଯାଉଚୁ ମାନେ ପୋଖରୀ ରେ ଗାଆ ଗାଧୋଉଚେ ଆଉ ଉଁ ପହଁରୁଚେ ଭଲ ମନ୍ଦ ହଉଚେ ବହୁତ ପାଣି ଠାକୁର ଥଣ୍ଡା ହବା ପାଇଁ ନୌକା ବିହାର କରନ୍ତି ତାପରେ ସେଥିରେ ବି ତୃପ୍ତି ହୁଏନି ପୁଣି ସେ କହିବେ ଆଉ ଆହୁରି ଗରମ ଆହୁରି ଗରମରେ ରକ୍ଷା ପାଇବା ପାଇଁ ଶହେ ଆଠ ଜଳରେ ସେ ଗାଧେଇବେ ସୁବାସିତ ଜଳରେ ଆଉ ହୁଁ ଅଧିକା ଗାଧଇଲା ପରେ ଜ ଜର ହୁଏ ସେ ସେଠୁ ଅଣସର ପିଣ୍ଡିରେ ରୁହନ୍ତି ଆଉ ଯେହେତୁ ଜଗନ୍ନାଥ ବଳଭଦ୍ର ଆଉ ଶୁଭ ଚକ୍ରରେ ସୁଦର୍ଶନ ସେ ସବୁ ଜରରେ ପୀଡିତ ରୁହନ୍ତି ସିଏ ଅ ଅଣ ଓସର ଘ
ଅନଶରର ଘରେ ରୁହନ୍ତି ଆଉ ଜଗନ୍ନାଥଙ୍କ ସ୍ଥାନରେ ପଟିକଅଁ ପୂଜା ପାନ୍ତି ଭଗବାନଙ୍କୁ ଦେଖିବା ପାଇଁ ଭକ୍ତ ମାନେ ଆଉ ଯାଇପାରନ୍ତିନି ମନ ସେମାନେ ଯାଆନ୍ତି ସୁଦୂର ବ୍ରହ୍ମଗିରି ଆଉ କୋଉଠି କି କହିଲେ ଅଲାରନାଥ ଦର୍ଶନ ଓହୋ ଆଚ୍ଛା। ଅଲାରନାଥ ଏଇ ଯୋଉ ଚଉଦ ଦିନ ଜଗନ୍ନାଥ ଯି ଜୋରରେ ପୀଡିତ ରୁହନ୍ତି ଫୁଲୁରୀ ଇ ଯୋଉ ତେଲରେ ତାଙ୍କୁ ଘସା ହୁଏ। ହଁ ସେ ହଉଛି ଏକ ମାନବୀୟ ଲୀଳା ପ୍ରଭୁଙ୍କର ଆମକୁ ଯେମିତି ଗାଧଇଲେ ଜର ହୁଏ ଆମକୁ ଯେମିତି ଇଏ ହଉ ମାନେ ହାଲ୍‌କା ଖାଦ୍ୟ ଖାଇବେ ଏଇଟା ହାଲ୍‌କା ଖାଦ୍ୟ ଖାଇବେ ମୂଳ ଯେମତି ଫଳ ଫୁଲ ଏଁ ସେ ଫଳ ଫୁଲୁରୀ ହଁ ମୁଢି ଚୁଡା ସବୁ ଖାଇନ୍ତି। ଭାତ ଖାଉନ ଖାଲି କହୁଚନ୍ତି ହଁ ଆଚ୍ଛା।
ଏଇ ଯୋ ଏଇ ଯୋଉ ଆପସେଣ୍ଟ ଠାକୁରଙ୍କର ଯୋଉ ଦେଖି ପାରନ୍ତିନି ପଟି ଦିଅଁ ସେ ସ୍ଥାନରେ ପୂଜା ପାଆନ୍ତି ସମସ୍ତେ ଯାଆନ୍ତି ଭକ୍ତମାନେ ତିନିଶହ ପଅଁଷଠି ଦିନ ଜଗନ୍ନାଥ ଦର୍ଶନ କଲେ ଯେତିକି ପୁଣ୍ୟ ଥାଏ ଏଇ ଚଉଦ ଦିନ ଯୋ ଅଲାରନାଥ ନାଥ ଦର୍ଶନ କଲେ ତାର ଦ୍ୱି ଗୁଣିତ
ଓହୋ ଆଚ୍ଛା। ଦର୍ଶନ କରିବା ପାଇଁ ଲୋକ ଯାଆନ୍ତି ଅଲାରନାଥ ବ୍ରହ୍ମଗିରି ପୁରୀ ଜିଲ୍ଲାର ବ୍ରହ୍ମଗିରିରେ
ହଉ ରୁହନ୍ତି
ଓ ହୋ ଆଚ୍ଛା। ଆଉ ଯୋଉ ସ୍ନାନ ପୁର୍ଣ୍ଣିମା ଯୋଉ ବେଶ ବି ହୁଅନ୍ତି ଠାକୁର ସ୍ନାନ ପୂର୍ଣ୍ଣିମା ରେ ହାତୀ ବ ହାତୀ ବେଶ ହୁଅନ୍ତି। ତ ହୁଅନ୍ତି ଆଉ ଆଉ କୋଉ କୋଉ ବେଶ ହୁଅନ୍ତି? ଏ ସ୍ନାନ ପୂର୍ଣ୍ଣିମାରେ ହାତୀ ବେସ ହୁଅନ୍ତି ତାପରେ ତ ଠାକୁର ଆସିବେ ନେତ୍ର ଉତ୍ସ ଯୋଉ ଦୀନ ଉଁ ଠାକୁର ଆସିବେ ପୁଣି ରତ୍ନ ସିଂହାସନ ରେ ବିଜେ କରିବେ ପ୍ରଭୁଙ୍କୁ ଦେଖିବେ ତାପରେ ମାନେ ନେତ୍ର ଉତ୍ସବରେ ଫୁଣି ଜଗନ୍ନାଥଙ୍କ ରଥରେ
ରଥଯାତ୍ରା ଦିନ ଆଉ ନନ୍ଦିଘୋଷ ଦେବଦଳନ ଆଉ ତାଳ ଧ୍ୱଜ ତିନି ରଥରେ ଠାକୁର ର ମାନେ ଆସିବେ କୋଉଠିିକି ତାଙ୍କ ଜନ୍ମ ସ୍ଥାନ ଗୁଣ୍ଡିଚା ମନ୍ଦିର।
ମାଉସୀ ଘରକୁ ଯିବେ।
ନା ନା ତାଙ୍କ ଜନ୍ମ ବେଦିକି ଯିବେ ବାଟରେ ମାଉସୀ ଘର ପଡେ ମାଉସୀ ଘରେ ରିଟନ କଲା ବଳକୁ ଫେରିଲା ବେଳକୁ ଆଉ ନବ ଦିନ ଯାତ୍ରା ନଅ ଦିନ ସେଠି ରହିକି ଆସିଲ ବେଳକୁ ମା ଆଉସି ଘରେ ପୋଡ ପିଠା ଖାଇକି ଆସିବେ।
ଓହୋ ଆଛା। ଏମିତି ତାହେଲେ ଅ ହ। ଓହୋ। ତମେ ପୁରୀ ଯାଇଚ? ଓହୋ। ପୁରୀରେ ଆଉ କୋଉ କୋଉ ମି ଏମତି ଜାଗା ଅଛି?
ପୁରୀରେ ଅଛି ଉମ ନରେନ୍ଦ୍ର ପୋଖରୀ ଇନ୍ଦ୍ରଦିମ୍ନ ପୋଖରୀ।
ସେତ ଗଙ୍ଗା ମର୍ଚେଣ୍ଡୟ ମଣିପୂର୍ଣିକା।
ହଉ ମହଦଧି ଏସବୁ ମାନେ ତୀର୍ଥସ୍ଥଳ ଯୋଉ ପ ସେ ତୀର୍ଥ ଜଳର ଯୋଉ ନିଅନ୍ତି ଏ ଏଇ ଯୋଉ ପାଞ୍ଚଟା ତୀର୍ଥର ଜଳ ତାକୁ ପଞ୍ଚ ତୀର୍ଥ କୁହାଯାଏ। ସୋର୍ଗ ଦାର ବି ପୁରୀ ଏଡ଼େ ଅଛି ତା ମାଦେ ଏମିତି ବି ଅଛି ଲୋକନାଥ ମନ୍ଦିର ଅଛି। ମା ବାଟ ମଙ୍ଗଳା ଅଛନ୍ତି।
ଓ ଆଚ୍ଛା ପୁରୀ କିି ତ ଗଲା ଆସିକି ବାଟ ମଙ୍ଗଳା ମୁଁ ଦର୍ଶନ କରିକି ଚାଇଚି। ହଁ।
ଆମେ ତ ଆର ମାସରେ ପୁରୀ ଯାଇଥିଲୁ ଯେ ଆସିକି ସମସ୍ତଙ୍କ ଦେହରେ ଜର ଆଉ।
ଉହ୍ ହୁ ହୁ। ଏବେ ବି ଦେହ ଟା ଟିକେ ବି ସମସ୍ତଙ୍କର ଟିକେ ରହିବ ଯେହେତୁ ଠାକୁର ଜ୍ୱରରେ ଅଛନ୍ତି ଆମ ମାନଙ୍କୁ ବି କୋହୁଠୁ ମଶା ଖାଇବ କୋଉଠି କଣ ଜର
ଗୁଳୁ ଗୁଳୀ ବି ସେମିତି ହଉଚି।
ହୁଁ ଏଇ ସମୟରେ ଗୁଡେ ଯେହେ ତୁ ଯୋଡା ଜେଷ୍ଠ ପଡିଗଲା ନହେଲେ ଏଇନା ତ ଗୁଳୁଗୁଳି ଜୋରେ ଖ
ହଁ।
ତା ଋତୁ ଟା ସେ କହୁଛି କାହିଁକି ନା ସେ ଯେହେତୁ ଯୋଡ଼ା ଜେଷ୍ଠ ପଡିଗଲା। ସେଥିପାଇଁ ମାନେ ଥ
ଥଣ୍ଡା ଟା ଆସିଲେହ ଆଉ ଆଉ ରଜ ପର୍ବ ଉପରେ ଟିକେ କହିପାରିବ?
ହୁଁ।
ହଉ କୁହ ଦେଖିବା। ରଜ ପ୍ରଥମ ଦିନ ହଉଚି ପହିଲି ରଜ। ହ ହଉଚି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ତୃତୀୟ ରଜ ହଉଚି ଆଉ ଭୂମି ଦହନ।
ଆଉ ତାପରେ ଏମିତି ଚ
ଏଇଟା ଚର୍ଥୁତ ରଜ। ଓହୋ, ଅହ ଆଛା। ବସୁମତୀ ରଜସ୍ଥଳ ହେଇଥାନ୍ତି, ସେଇ ସମୟରେ ଯୋଉ ଝିଅ ମାନଙ୍କର ଏଇ ପର୍ବ ଟା ହଉଛି ପ୍ରା ଆୟେତ
ଝିଅ ମାନେ ବେଶୀ ଏଥି ଲେ ବାରଣ କନ୍ତି।
ଓୋ ଆଛା। ଅ ଗାଁରେ ତ ରହିଲେ ଆହୁରି। ଅଲଗା ହଁ ବାଉଁଶ ଦୋଳି ହେଇ ଅଁ ପଟା ଦୋଳି ବି ଆମ ଗାଁ ରେ, ହଁ, ଚାଲିବେ। ହଁ। ହଁ। ଆଉ ଘରେ ଘରେ ଯଉଁ ପିଠା ବି ହୁଏ ପୋଡ ପିଠା
ହଁ ପିଠା ପଣା ଘରେ ପୁରା ମଜା ଆସର ଘରେ ଘରେ କୁଣିଆ ଲୋକ ଏମିତି ସବୁ ହେଇଯାଆନ୍ତି ଆଉ।
ଆମ ଘରେ ତ ପୋଡ ପିଠା ବି ହୁଏ, ଚକୁଳି ପିଠା ହୁଏ ଆରିସା ବି ହୁଏ। କାକରା ପିଠା ବି ହୁଏ।
ସବୁ ପିଠା ସବୁ ସମୟରେ ହେଇପାରିବ କିନ୍ତୁ ବେଶୀ
ବେଶିକାଲି ଉ ପୋଡ଼ପିଠାଟା ରଜରେ। ଆମେ ଏମିତିରେ ଇଟିଲି ଚକୁଳି କରି ଖାଇଦଉଚେ କିନ୍ତୁ ରଜରେ ପୋଡ଼ପିଠାଟା ପୋଡପିଠାଟା କେମତି କଣ ପ୍ରସ୍ତୁତି କରନ୍ତି? ପୋଡପିଠା ପୋଡପିଠା ତ ବିଭିନ୍ନ ପ୍ରକାର ପୋଡପିଠା ଅଛି ତାଳ ପିଠା ଅଛି, ବିରି ପୋଡ଼ପି ପିଠା, ଚାଉଳ ପୋଡ ପିଠା, କ୍ଷୀର ପୋଡ ପିଠା।
ପୋଡପିଠା କେତେ ଷ୍ଟାଇଲର ଅଛି, ଯିଏ ଯୋଉ ପ୍ରକାର ବନେଇଲା କ୍ଷୀରରେ ବନେଇବ। ଆଉ ଚୁଲିରେ କରିକିରି ଯୋଉ ଚାଉଳ ଜନ୍ତିକି ଚୁଲିରେ ଯୋଉ ପୋଡପିଠାର ଟେଷ୍ଟ, ଆମେ ଓଭନ ରେ କରିଦଉଚେ ପ୍ରେସରରେ କରିଦଉଚେ।
ଆଚ୍ଛା। ଆଉ ତାହେଲେ କଣ କୁହନ୍ତୁ? କୋଉ କୋଉ ପିଠା ତମକୁ ଆସେ? ଚକୁଳି ବି ଆସେ, ଆଉ ବରା ଛାଣି ଆସେ, ତାପରେ ପକୁଡି ବି କରିଆସେ।
ଆଚ୍ଛା।
ମୁଆଁ ପିଠା କରିଆସେ।
ମୁଆଁ ପିଠା କେମତି କର?
ମୁଆଁ ପିଠା ତ ଚାଉଳ ବିରି ବାଟିକି ତାପରେ କଦଳୀ ପତ୍ର ପକେଇକି ତା ଉପରେ କରିକି ସିଝେଇ ବୁନୁ ଯେମତି ଘୋରେଇକି।
ତାପରେ ଯଦି ପୁର କରିବ, ଆମେ ନଡିଆ ପୁର ଦେଉ ତା ମଝିରେ। ଉଁ। ହାଣ୍ଡିରେ ଗୋଟେ ଅଥରା ବାନ୍ଧି ଦେଇକି ହଁ ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବାଦ। ଜୟ ଜଗନ୍ନାଥ।